ହୁଁ।
ହ୍ୟାଲୋ।
ହଁ।
ମ୍ୟାଡାମ ପ୍ରଣାମ କୁହନ୍ତୁ।
ଆଜ୍ଞା, ଆପଣ କଣ କରୁଥିଲେ?
ନାଇଁ ମୁଁ ଏଇ ବସିଥିଲି।
ଆହାଃ, ଆପଣଙ୍କ ଭଏସ୍ କ୍ଲିୟର ଆସୁନି। ଆଜ୍ଞା? ନାଇଁ ରାତ୍ରି ଭୋଜନ ସରିନି। ହଁ ବା ନେଟୱାର୍କ ପ୍ରୋବ୍ଲେମ୍। ନାଇ, ହଁ ନାଇଁ ରାତ୍ରି ଭୋଜନ ସରିନି, ରାତ୍ରି ଭୋଜନ ରୁଟି ବନାହବ, ତମର?
ହଁ ଆମର ବି ସେଇ ବୋଉ ବନଉଛନ୍ତି ରୁଟି।
ଆଜ୍ଞା, ଆଉ ଆପଣ କଣ ପାଠ ପଢୁଛନ୍ତି?
ହଁ, ମୋର ଏବେ ଯୁକ୍ତ ତିନି ସରିଲା।
ସରିଲା?
ଆଜ୍ଞା।
ଓ ଯୁକ୍ତ ତିନି ସରିଗଲା?
ଆଜ୍ଞା।
ଆଉ ପାଠଫାଠ ଅ-ଅ ଯୁକ୍ତ ତିନିରେ କଣ ରଖିଥିଲେ ବିଷୟ?
ମୋର ଇଂଲିଶ ର ଇଂଲିଶ ବିଭାଗ ଥିଲା।
ଆଜ୍ଞା, ଇଂଲିଶ ବିଭାଗରେ ଭଲ କରୁଛନ୍ତି? ମନ ଦେଇ ଟିକେ ପଢାପଢି କରନ୍ତୁ। କାରଣ ଗୋଆ, ଆପଣଙ୍କ କିଏ ଭାଇ ଭଉଣୀ ଆଉ ଅଛନ୍ତି?
ନାଆ ନା ମୋ ବାବା ମାଆଙ୍କର ମୁଁ ଗୋଟେ। ଆଉ ନାହାନ୍ତି, ଆଜ୍ଞା।
ଆଉ ମନ ଦେଇ ପାଠସାଠ ପଢାପଢି କରନ୍ତୁ, ବାବା ମାଆଙ୍କ ସ୍ୱପ୍ନ ଟିକେ ପୁରା କରନ୍ତୁ।
ଆଜ୍ଞା।
ଆଉ ପାଠ ଭଲ ହୁଏ?
ଆଉ, ଆଉ ସେ ସବୁ ସେମିତି କହି ହବନି ଯେ ପାଠ ଭଲ ହୁଏକି ନାଇଁ। କିନ୍ତୁ ମୋ ତରଫରୁ ମୁଁ ବେଷ୍ଟ୍, ମାନେ ହଁ ଫଳାଫଳ ଠିକଠାକ୍ ଅଛି। ଆଜ୍ଞା।
ଭଲ କରିଛନ୍ତି ବାକି ଫଳା ଫଳ ଉପରେ ନିର୍ଭର ଆଉ।
ଆଜ୍ଞା।
ଆଜ୍ଞା ଆଉ ପାଠ ଭଲ ପଢନ୍ତୁ କାରଣ ଆଜିିକାଲି ପାଠ ସବୁ କିଛି ପାଠ ପଢିଲେ ଚାକିରି ବାକିରି କୋଇଲେ ବାପା ମା ଟିକେ ଖୁସି ହବେ। ବହୁତ ପରିଶ୍ରମ କରିଥିବେ ଆପଣଙ୍କ ପାଇଁ ଯେହେତୁ ଗୋଟି ଖିଆ ଛୁଆ।
ଆଜ୍ଞା।
ଅଃ। ଆଉ କୋଉ କଲେଜରେ ଆପଣ ପାଠ ପଢୁଥିଲେ ଏ କଲେଜରେ କିଛି କହିବିନି। ଓ ସେଆ ମାନେ ପାଖ ନା ଦୂର।
ମୁଁ ଏଇ ପାଖ ମହାବିଦ୍ୟାଳୟରେ ପଢୁଥିଲି।
ଆଜ୍ଞା।
ମୋ ମାମୁଁଙ୍କ ଘର ପାଖ ହବ ଆମ ଘରଠୁ ଟିକେ ଦୂର ହେବ।
ଆଚ୍ଛା ଆଛା ମାମୁଁ ଘରେ ରହିି ପାଠ ପଢୁଥିଲେ।
ଆଜ୍ଞା।
ଓହୋ ମାମୁଁ ଘରେ କଣ ରହିକି ଭଲସେ ପଢାପଢି କରିପାରନ୍ତି?
ମୁଁ ମାମୁ ଙ୍କ ଘରେ ରୁହେନି ମୁଁ ଘରୁ ଯିବା ଆସାବା କରେ।
ଓହୋ ମାମୁଁ ଘର ଆଡେ ପାଖ।
ଆଜ୍ଞା।
ଆପଣ ଯାହା କରୁତା ଛୋଟ ଛୁଆଟିଏ ଆଉ ମାନେ ପଢା ପିଲାଟି ଆଉ।
ଆଜ୍ଞା।
ନାଇଁ ମନ ଦେଇକି ପଢୁ ଇଂଲିଶ ର ବିଷୟ ଯଦି ରଖିଥିଲେ ଇଂଲିଶ ରେ ଭଲ କରନ୍ତୁ। ବା ଆଗକୁ କଣ ପ୍ଲାାନ ଅଛି ଯୁକ୍ତ ତିନି ଉପରେ ପିଜି ଫିଜି କରିବାାର ଯୋଜନା ଅଛି?
ମୋର ସାମ୍ବାଦିକ ର କୋର୍ସ ଟା କୋର୍ସ୍ କରିବାକୁ ଚାହୁଁଛି। ତାପରେ ଗମେଣ୍ଟ ବିଡି ନହେଲେ ଆନ୍ଧ୍ର ବିଡି ପି ବ୍
ନାଇଁ ଆପ୍ ଆପଣ ଯଦି ସାମ୍ବାଦିକ ପାଇଁ ଲାଗି ପଡନ୍ତୁ କାହିଁକିନା ସାମ୍ବାଦିକ ବହୁତ ଭଲ ଲାଇନି। କାରଣ ଆପଣଙ୍କର ଗପ ଶୈଳୀ ବହୁତ ସୁନ୍ଦର। ଆଉ ତାପରେ ଆପଣ ଯଦି ପିଜି କରିକି କରନ୍ତୁ ଇଂଲିଶ ରେ ବଡ ସୁନ୍ଦର ମାଷ୍ ଟରେଟେ ହେଇପାରିବେ। ଆପଣଙ୍କ ପାଠ ପଢା ବି ଛୁଆଙ୍କୁ ଭଲସେ ବୁଝେଇ ପାରିବ ଆ କଥାରେ ଜଣା ପଡୁଛି। ଯାହା କରୁଛନ୍ତି କର ସ୍ୱପ୍ନକୁ କିନ୍ତୁ ପୁରା କରନ୍ତୁ।
ହୁଁ ହୁଁ
କହନ୍ତୁ ଆମ ବଡ ମାନଙ୍କ ଆଶୀର୍ବାଦ ଅଛି। ଆପଣଙ୍କ ଉପରେ ଥା ଧନ୍ୟବାଦ। ଆଉ କୁହନ୍ତୁ ପାଠ ପଢା ଉପରେ?
ହଁ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ସମସ୍ତେ ଅଛନ୍ତି ପୁରା ପରିବାର ଫୁଲୁ। ବାପା, ଶାଶୁ, ଶ୍ୱଶୁର, ଯାଆ, ଦେଢୁଶୁର, ପୁତୁରା, ଝିଆରୀ, ଭାଣିଜୀ, ନଣନ୍ଦ। ଆଉ ସ୍ଵାମୀ ଏତିକି ଆମେ ଘର ପରି, ଯୌଥ ପରିବାର ଟିଏ। ଆପଣଙ୍କର ଏକକ ପରିବାର?
ନା ଆମର ମା, ବାବା।
ଆଜ୍ଞା।
ହଁ ଜେଜେ ମା, ଜେଜେ ବାପା, ଦାଦା ଥିଲେ ଦାଦାଙ୍କର ଦେହାନ୍ତ ହେଇଯାଇ କି ଦୁଇ ବର୍ଷ ହେଇଯିବ ମୁଁ।
ଆପଣ ଗୋଟିଏ ବୋଲି ସେ ଘରେ ପୁଅ?
ଆଜ୍ଞା।
ହାଁ। ଆଉ ବାପ ମା, ମା ବର୍ତ୍ତମାନ ମୋ କଣ ରୋଷେଇ କରୁଛନ୍ତି?
ମାଆ ଗୃହିଣୀ ସେ ରୋଷେଇ ଏବେ କରୁଛନ୍ତି। ମୋ ବାବାଙ୍କର
ବାବା?
ହୁଁ ବାବା ମାନେ ଇଏ କରନ୍ତି, ବ୍ୟବସାୟ କରନ୍ତି।
ନାଇଁ ନାଇଁ ବାବା ମାନେ ଏବେ ଘରେ ଅଛନ୍ତି ନା ଘରେ ନାହାନ୍ତି?
ହଁ ବାପାଙ୍କ ଦେହ ପାହା ଭଲ ଅଛି ନା?
ଆଜ୍ଞା।
ମାମା କଣ ରାତ୍ରି ଭୋଜନରେ କଣ ବନଉଛନ୍ତି ଆଜି?
ହଁ କି ଭଜା? ରୁଟି କରିଛନ୍ତି, ଭଜା କରିବେ ଆଉ
ଆଜ୍ଞା, ଆମର ବି ସେଇଆ ହେଇଛି ଯେ ରୁଟି, ଭଜା।
ହଁ।
ଆଉ ଆପଣ କୁହନ୍ତୁ, ଆପଣଙ୍କ କଲେଜ ବିଷୟରେ ଟିକେ କୁହନ୍ତୁ, ଶୁଣିବା?
କଲେଜ ମାନେ ମୋ ମହାବିଦ୍ୟାଳୟରେ ପାଠ ପଢା ତ ସରିଲା। ଆ ତ ତିନି ବର୍ଷର ତିନି ବର୍ଷର ଥିଲା ତ ଭ ତ ରହିଲା ଭଲରେ ଭଲରେ ଯାଇ ସେ ଭଲ ଲାଗିଲା ବି କଲେଜଟା ଭଲ ଲାଗିଲା। ଶିକ୍ଷକ ଆମର ଶିକ୍ଷକ ତ ନ ଥିଲେ ତିନି ଜଣ, ଚାରି ଜଣ। ତିନି ଜଣ ଶିକ୍ଷୟିତ୍ରୀ ଥିଲେ, ମାନେ କହିବାକୁ ବି ଚାରି ଜଣ ଥିଲେ। କିନ୍ତୁ ଆମେ ଯେବେ ଗଲୁ ତ ଜଣେ ଜଣଙ୍କର ବଦଳି ହେଇଗଲା।
ଆଜ୍ଞା, ଆଜ୍ଞା।
ତ ଆମକୁ ଯୋଉ ତିନି ଜଣ ଶିକ୍ଷୟତ୍ରୀ ପଢଉଥିଲେ ତାପରେ ଆମେ ଆସିବା ପରେ ଶୁଣିବାକୁ ପାଇଲୁ ଯେ ଜଣେ ଶି ଶିକ୍ଷକ ଜଏନିଂ କରିଛନ୍ତି ଆମ ବିଭାଗରେ।
ଆଜ୍ଞା। ଆପଣ ବିଭାଗଟା ମାନେ କଣ କେମିତି ଆପଣଙ୍କର ସେଇ ଯୋଉ ଇଂଲିଶ ବିଷୟଟି। ଆପଣଙ୍କୁ ଭଲ ଲାଗିଲା ବୋଲି ନେଲେ ନା ଏମିତି ନେଲେ?
ନା ଭଲ ଭଲ ଲାଗେ ମୋର ଇଚ୍ଛା ଥିଲା କି ମୁଁ ଓଡିଆରେ ନେଇଥାନ୍ତି କିନ୍ତୁ କଲେଜରୁ ତାଙ୍କର ମତେ
ଇଂଲିଶ ଦେଲେ। ଆ ଇଂଲିଶ ବହୁତ ଭଲ ସବଜେକ୍ଟ ଗୋଟେ ଆଜିକାଲି ଦୁନିଆରେ ଇଂଲିଶ ବହୁତ ଆଗରେ ଅଛି। ନେଇଛନ୍ତି ଯୋଉ ନେଇଛ ବଢିଆ ସେଥିରେ ବି ପିଜି କରିବାକୁ ଚାହିଁବେ କି ସାମ୍ବାଦିକ କ ବହୁତ ବଢିଆ କରିବେ? ଆଉ ଆପଣ କଲେଜ ପାଖରେ କଣ ସବୁ ମାନେ କିଛି ସେଠି ଖିଆପିଆ କର ନା ଘରେ ଆସିିକି ଖାଅ?
ନା ମୁ କଲେଜ ପାଖରେ ଖିଆଖିଇ କରେନା। ତ ଆମ କ୍ଲାସ ସରୁ ସରୁ ଲେଟ୍ ହେଇଯାଇଥାଏ ତ ଶୀଘ୍ର ପଳେଇ ଆସୁ। ଦୁଇରେ ବି ସେଇଠି ଅପରାହ୍ନ ଟାଇମ ହେଇଯାଇଥାଏ। ତ ସିଧା ଆସି ଘରେ ହିଁ ଖାଏ।
ଓହୋ ଟିକେ ଡେରି ହେଇଯାଏ। ଦୂର ଯେହେତୁ ଆଉ,
ଆଜ୍ଞା।
ହ ଘରେ କଣ ପାଠ ପଢା ପରେ ପରେ ମାଆଙ୍କୁ କିଛି ସାହାଯ୍ୟ କରନ୍ତି। କାମରେ ଯେହେ ତୁ ଗୋଟେ ପୁଅ? ଆଚ୍ଛା। ହଁ ସେଇ ମାଆଙ୍କୁ ସାହାଯ୍ୟ କରୁଥିବେ ହୁଁ ଆଉ ଜେଜେମା ଜେଜେବାପା ଅଛନ୍ତି?
ହଁ ଜେଜେମା ଜେଜେବାପା ଅଛନ୍ତି ସଙ୍ଗର ଟିକେ ଦେହ ଖରାପ ଅଛି। ମା ଭଲ ଅଛନ୍ତି। ଆଜ୍ଞା।
ଆ ଗୁ ସମସ୍ତଙ୍କ ସମସ୍ତଙ୍କ ଧ୍ୟାନ ରଖି ପାଠ ପଢା ସହ ୟାକୁ ବି ରଖିବେ। କାହାର କିଛି କର ନ କର ବାପା ମାଙ୍କର ସବୁବେଳେ ରଖିବ।
ଆଉ ଆପଣଙ୍କ କୁହନ୍ତୁ ପାଠ ପଢା ବିଷୟରେ ଆପଣଙ୍କ କଣ ମାନେ ଇଂଲିଶ ସହିତ ଆଉ କଣ ଏ ସବଜେକ୍ଟ ନେଇଥିଲେ।
ମୋର ଇଂଲିଶ ସହିତ ଆମକୁ ବାଛିବାକୁ ଦିଆଯାଇଥିଲା ଆଉ ଦିଟା ସବଜେକ୍ଟ। ମୁଁ ତା ଦେହରେ ରଖିଥିଲି ସୋସିଓଲୋଜି ରଖିଥିଲି ଆଉ ରଖି ଥିଲି ଆମର ଇଂଲିଶ ଯୋଉ ଇଂଲିଶ ନୁହଁ ଓଡିଆ।
ଓଡିଆ ଆଉ ଓଡିଆ ସବଜେକ୍ଟ ଥିଲା ତାହେଲେ।
ଓଡିଆ ଆମର ଜି ପେପରରେ ଜି ପେପରରେ ଥିଲା।
ଉ ଯୋଉ ସେମିଷ୍ଟାର କଲେଜରେ ହଉ ଇ ତା ଦେହରେ ଭଲ ମାର୍କ ଆସୁଛି।
ସବୁଥିରେ ବି ପାସ୍।
ନାଇଁ ଆପଣଙ୍କର ଯେତିକି ଫଳା ଫଳରେ ରହୁଛି ନମ୍ବର ଆପଣ ସେଥିରେ ସନ୍ତୁଷ୍ଟ।
ଆଜ୍ଞା। ଭାବିଥିଲି ମୁଁ ମୁଁ ଭାବିଥିଲି ଇଂଲିଶରେ ମୁଁ ପାରିବିନି କିନ୍ତୁ ଫଳାଫଳ ବି କି ସିଏ ଲାଗୁ ଯେ ନା ଏତେ ବି ଡିଫିକଲ ମାନେ ଏତେ ବି କଷ୍ଟକର ନୁହଁ।
କଷ୍ଟକର ନୁହଁ ଯା ହଉ ନାଇଁ ପଢାରେ ମନ ଦିଅ। କିଛି କଥା ନୁହଁ ଆଗ ବହୁତ ଆଗକୁ ଯିବ ପାଠ ଖାଲି ପାଠ ପଢାରେ ମନ ଦିଅ। ଭଲ ଜାଗାରେ ପହଞ୍ଚିଯାଅ ସେତିକି ବାପା ମାଙ୍କର ଦରକାର।
ଓହୋ।
ଆଉ ଆପଣଙ୍କର ସାଙ୍ଗସାଥି କଲେଜ ତ ବହୁତ ଥିବେ।
ନା ଆମ ବିଭାଗରେ ଆମେ ତିନି ଜଣ ଥିଲୁ ଜଣେ ଦି ଦୁଇ ଜଣ ମ ଝିଅ ପିଲା ମୁଁ ଜଣେ ପୁଅ ଆଉ ଆମର ଆଉ ଆମର ତଳେରେ ଯିଏ ଏବେ ଆସିଥିଲେ ପ୍ରଥମ ବର୍ଷରେ ତାଙ୍କର ସେଥିରେ ବି ଦଶ ଜଣ ପାଞ୍ଚ ଜଣ ଝିଅ ପାଞ୍ଚ ଜଣ ପୁଅ ଆଉ ଆମ
ଆଚ୍ଛା।
ଉଁ ତଳେ ସଭା ତଳେ ବି ଥିଲେ ଯିଏ ଦ୍ଵିତୀୟ ବର୍ଷର ତାଙ୍କର ବି ସେମିତି ଛଅ ଜଣ ଅ ଚାରି ଜଣ ହଉଛନ୍ତି ପୁଅ ଆଉ ଦୁଇ ଜଣ ଝିଅ। ଦୁଇ ଜଣ ଝିଅ କିନ୍ତୁ ସିଏ ଇସଲାମ ଧର୍ମର।
ଆଜ୍ଞା ଆଜ୍ଞା।
ତ ଆମେ ଅଁ ଆମର ଡିପା ଆମ ବିଭାଗରେ ମାନେ ମୋ ମୋ କ୍ଲାସରେ ମୋର ଥିଲେ ମୁଁ ଥିଲି ଆଉ ଜଣେ ଝିଅ ଥିଲେ ଟିକ ରୁହ ମତ ଟିକେ ନାଏଜ୍ ହଁ। ଟିକେ ନଏଜ୍ ହଉଛି ନା କୁକୁର ଗୁଡେ ଭୁକୁଛନ୍ତି।
ହଁ ହଉ କୁକୁର ବୋବଉଥାନ୍ତୁ କୁକୁର ତ ବୋବେଇବେ ଆଉ କଣ କରିବା।
ହ।
ଆଉ ଅ ଆପଣଙ୍କ କେଲା ଆପଣଙ୍କ ଶ୍ରେଣୀରେ ଆପଣ ଝିଅ ପିଲା ସାଙ୍ଗ ଅଧିକ ଥିଲେ।
ହଁ ଝିଅ ପିଲା ସାଙ୍ଗ ଅଧିକ ଥିଲେ ଆମେ ପୁଅ ପିଲା ରୁ ଭିତରେ ମୁଁ ଜଣେ ଥିଲି ଆଉ ମୁଁ ତଳ ବିଭାଗର ପିଲା ଥିଲେ ବ ଅଛନ୍ତି ମୋ ସାନ ଭାଇ ଭଳି ହେବେ ସବୁ। ସାଙ୍ଗୁ ନୁ ଆମେ ସାଙ୍ଗ ସାଙ୍ଗୁ ନୁହ। ତାଙ୍କୁ ଭାଇ ଭଉଣୀ ଭଳି ଦେଖୁ।
ଆଚ୍ଛା ହଁ ଆପଣଙ୍କ ଉପର ତଳ ଭାଇ ଭଉଣୀ ସବୁ ଆଉ। ଆଉ କେତେ ଜଣ ଆପଣଙ୍କ ବିଭାଗରେ କେତେ ଜଣ ପିଲା ମୋଟ ଉପରେ। ମାନେ ଆପଣଙ୍କ କି ଶ୍ରେଣୀରେ ଆପଣଙ୍କ ଶ୍ରେଣୀରେ
ଆମ ବିଭାଗରେ ଉ ମାନେ ମୋ କ୍ଲ ଆମେ ତୃତୀୟ ବର୍ଷର ଆମେ ତୃତୀୟ ବର୍ଷର ତ ଆମ ତୃତୀୟ ବର୍ଷର ବିଭାଗର ପିଲା ତିନି ଜଣ ଥିଲୁ ଆଉ ଆମ ଆମ ତଳ ଦିତୀୟ ବର୍ଷର ପିଲା ଥିଲେ କେତେ ଛଅ ଜଣ ଛଅ ତିିନି ନ
ଆଛା ଓହୋ ତିନି ଜଣ ଥିଲେ ମାନେ ମୋ ଟ ମୋଟରେ ମାନେ ସ ସ ସମୁଦାୟ କେତେ ପିଲା ଭିତରୁ ତିନି ଜଣ ଥିଲେ
ସମୁଦାୟ ବଲେ ତୁ ଅ ମାନେ କଣ କହୁଛନ୍ତି ବୁଝ
ମାନେ ମୁଁ ସେଥିରୁ କ୍ଲା ସେଇ ଶ୍ରେଣୀରେ ମୋଟରେ କେତେ ପିଲା ହବା କଥା
ଏ ବି ବିବାହଟେ ପ୍ରକୃତରେ ବନ୍ଦ ହବାକୁ ଯାଉଥିଲା
ଆଚ୍ଛା ଆଚ୍ଛା
ହଁ ହଁ ଆମେ ତିନି ଜଣ ହିଁ ଆମ ତିନି ଜଣଙ୍କୁ ସିଲେକ୍ସନ ଦିଆହେଇଥିଲ ତ ଆମେ ସେଥିରେ ପଢିବାକୁ ବି ରାଜି ହେଇଥିଲୁ ତ ଡିପା ତ ବିଭାଗ ଟକୁ ଆଉ ବନ୍ଦ କଲେ ନାହିଁ ତାପରକୁ ଆମ ପରେ ପିଲା ସଂଖ୍ୟା ବଢିଲେ ଆଉ ଆମ ଯୋଉ ଆମ ତଳ ବ ପିଲା ମାନେ ଆମ ଦ୍ଵିତୀୟ ବର୍ଷର ପିଲା ସେମାନେ ଆସିଲେ ତା ପରେ ତାଙ୍କ
ଅଳବ ପିଲା ସେମାନେ ବି ଆସିଲେ ଏମିତି ବଢିଲା
ଆଜ୍ଞା ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ବର୍ତ୍ତମାନ ମୁଁ କଲ ଟିକେ ସମାପ୍ତ କରୁଛି ଘରେ କିଛି ମୋର ବ୍ୟକ୍ତିଗତ କାମ ରହୁଛି ନମସ୍କାର
ଭଲା ବ
କଣ କହିଲୁ ଉପା ନାଇଁ ସଇଲାଣି ସ ଫୋନ ନବ